ବନ୍ଧୁ ଆଜି କେତେ ଦିନ ପରେ ମୋର କଥା ମନେ ପଡ଼ିଲା।
ହଁ ବର୍ତ୍ତମାନ ମନେ ପଡିଲେ ଯେ ମୁଁ ଏକ ଅନ୍ୟ ବନ୍ଧୁଙ୍କ ସହିତ ଏବେ ବର୍ତ୍ତମାନ ବଜାର ଯିବାକୁ ବାହାର ବାହାରିଚି ତ ଆପଣ ଆମ ସାଙ୍ଗରେ ଯିବେ କି ସେଥିପାଇଁ ଆପଣଙ୍କୁ ପଚାରିବାକୁ କଲ୍ଟି କରିଛି।
କଥା ହେଲା ମୁଁ ମଧ୍ୟ ଏବେ ବାହାରୁଥିଲି ମାନେ ଯିବା ପାଇଁ ଆପଣ ମଧ୍ୟ ବାହାରୁଛନ୍ତି ତେବେ ତ ଭଲ ହେଲା। ଆପଣ ଗୋଟେ କାମ କରନ୍ତୁ ମୁଁ ତ ବସରେ ଯିବି ଆପଣ କେଉଁଥିରେ ଯିବେ?
ହଁ
କଣ କହିଲ ଆପଣଙ୍କ ସଦମ ସୁବିଲା ନାହିଁ?
ମୁଁ ମଧ୍ୟ ବସ ରେ ଯିବି ଆଉ ଆପଣଙ୍କ ବନ୍ଧୁ କୋଉଥିରେ ଆସିବେ?
ହଁ ମୁଁ ମଧ୍ୟ ସେଇ ବସ ରେ ହିଁ ଯିବି ତେଣୁ ଆପଣ ଗୋଟେ କାମ କରନ୍ତୁ ସେଇ ବସ ରେ ହିଁ ପଳେଇ ଆସନ୍ତୁ ତା ଆମେ ସେଇ ବସ ରେ ଦେଖା ହୋଇଯିବା ଆପଣ ବୟାନବେ ବସ ରେ ଆସୁଛନ୍ତି ତ?
ହଉ ଠିକ ଅଛି ହଁ ହଁ ମୁଁ ମୋ ଘରୁ ବାହାରିକି ଆପଣଙ୍କ ଗଲ ଗଳିଠି ପହଞ୍ଚୁଛି ଆ ଆପଣ ଆସି ଦେଖା କରନ୍ତୁ ତାପରେ ଏକା ସାଙ୍ଗରେ ଯିବା ଆପଣଙ୍କ ବନ୍ଧୁ ର ଆପଣଙ୍କର ମୋର
ଆଚ୍ଛା ହଉ ତେବେ ଠିକ ଅଛି ମୁଁ ତେବେ ମୁଁ ଏବେ ଡ୍ରେସ ପିନ୍ଧା ପିନ୍ଧି କରୁଛି। ମୁଁ ଡ୍ରେସ ବିନ୍ଧା ପିନ୍ଧି କରିସାରିଲା ପରେ ଆପଣଙ୍କୁ କହିବି ତାପରେ ଆମେ ମିଶିକରି ଯିବା ଆଉ କଣ।
ହ ଠିକ୍ କଥା ଠିକ୍ କଥା ଆପଣ ଏବେ ଡ୍ରେସ୍ ପିନ୍ଧୁଛନ୍ତି ନା ମୁଁ କିନ୍ତୁ ଡ୍ରେସ୍ ପିନ୍ଧି ସାରି ବସିଛି ମ ଆପଣଙ୍କୁ କରିଦେଲି ମତେ ଏକୁଟଆ ଯିବ ଭଲ ଲାଗିବନି ତ ଆପଣ ସାଙ୍ଗରେ ଯିବା ପାଇଁ କରିଦେଲି ଆଉ ହଉ ଠିକ ଅଛି ଆପଣ ପିନ୍ଧନ୍ତୁ ଆସନ୍ତୁ କ ମତେ ଆଉ ଥରେ ଫୋନ୍ ଟି ମାରିଦେବେ ଆଉ।
ହଁ ମୁଁ ତବେ ପ୍ୟାଣ୍ଟ ଟି ଗଳଉଛି ତାପରେ ସାର୍ଟ ଟି ଗଳେଇବି ତାପରେ ମୁଁ ବାହାରାରି ଯିବି କିନ୍ତୁ ଆପଣଙ୍କର କଣ ଆଜି କାମ ଥିଲା କି ମାନେ ମୋର ତ ଆଜି କାମ ଥିଲା କି ମୁଁ ଆଜି ମୋର ଭଉଣୀର ଜନ୍ମଦିନ ଆସୁଛି ଆଗକୁ ତେଣୁ ତା ପାଇଁ କିଛିଟା
ହଁ ମୁଁ ଯାଉଥିଲି ଗୋଟେ ଜିନିଷଟେ ତାକୁ ଫେରଇକି ଅନ୍ୟ ଏକ ଜିନିଷ ଆଣିବି ବୋଲି ସେଥିପାଇଁ ମୁଁ ଯାଉି ଥିଲା ଆଉ କିଛି ଖାଦ୍ୟ ଗ୍ରହଣ କରି ବୁଲିବାକୁ
ହଁ ଓହୋ ଆପଣ ଖାଦ୍ୟ ଗ୍ରହଣ କରିବାକୁ ତ ମଧ୍ୟ ଆସ ନା ତେବେ ତ ବେଶ ଭଲ କଥା ହେଲା ଖାଦ୍ୟ ଗ୍ରହଣ ମଧ୍ୟ ଆ ର ହେଇଯିବ ବହୁତ ଭଲ ହେଲା ଆଉ କଣ।
ହଁ ହଁ ଆପଣ ବି କିଛି ଖାଦ୍ୟ ପ କଣ କରିବା ପାଇଁ ପଇସା ଟିକିଏ ଯୋଗାଡ଼ କରିବେ।
ଖାଦ୍ୟ ପଇସା ମୋର ତ ମାତ୍ର ଅଳ୍ପ ହିଁ ପଇସା ଅଛି କିଛି ଯଦି ଆପଣ ମଧ୍ୟ ଯଦି କିଛିଟା ଦେଇଦିଅନ୍ତେ ତେବେ ବେଶ ଭଲ ହୁଅନ୍ତା।
ହଉ ଦେଖିବା କଣ କରିବା ଆଗ ଯିବା ସେଠିକି ତାପରେ ଦେଖିବା କଣ ହେଇପାରୁଛି ଆମ ଦ୍ଵାରା।
ହ ଆଚ୍ଛା ହଉ ଦେଖିବା ଯାଉ ଆମେ ଆଗ ଯିବା ଭାରି ତାପରେ ଆମେ ଯାଇକି ଆମେ ଦେଖିବା କଣ ଖାଇହଉଛି କଣ ନାହିଁ।
ହଁ ଠିକ ଅଛି ହଉ ଆପଣ ଏବେ ବାହାରନ୍ତୁ ମୁଁ ବି ବାହାରିବାକୁ ଯାଉଛି ଆଉ କୁହନ୍ତୁ କୁ ଆପଣ ଏବେ ଆପଣ ବନ୍ଧୁ ଏବେ କୋଉଠି ଅଛନ୍ତି?
ହଁ ମୋ ବନ୍ଧୁ ତ ଜଣେ ଆମର ଯିଏ ଅଛନ୍ତି ସେଏ ଆମର ଘରେ ହିଁ ଅଛନ୍ତି ଏବେ ଆମର ଆପଣ କିଛି କହୁଥାନ୍ତୁ ମୁଁ ଟିକେ ହାତରେ ସାର୍ଟ ଟା ଗଳୋଉଛି।
ହଁ ହଉ ତାହେଲେ ଠିକ ଅଛି ଆପଣଙ୍କ ବନ୍ଧୁ ସହିତ ଆପଣଙ୍କ ଘରେ ଯେହେତ ସିଏ ବି ଆପଣ ଙ୍କ ପାଖରେ ଥିବେ ତ ମୁଁ ଆପଣଙ୍କ ବନ୍ଧୁ ସହିତ କଥା ହେଇଯିବି ଆମେ ସବୁ ମିଶିକି ଯିବା ଆପଣଙ୍କ ବନ୍ଧୁ ସହିତ ମୋର ସାକ୍ଷାତ ଦେଖା ହୋଇଯିବ ନା କଣ କହୁଛନ୍ତି? ଆପଣ ନା କିଛି ଏଥିରେ ଭୁଲ ଅଛି?
ନା ନା ଏଥିରେ ଭୁଲ କଣ୍ଟା ରହିଲା ଆଉ ତେବେ ଆପଣ ନିଶ୍ଚିନ୍ତ ରୂପରେ ଆସନ୍ତୁ ମୁଁ ମଧ୍ୟ ଆପଣଙ୍କ ବନ୍ଧୁକୁ ଦେଖିବା ପାଇଁ ଉ ସହାୟତା ଅଛି। ଆପଣ ଆସିଲେ ଆମ ସହ ସବୁ ସବୁ ସାଙ୍ଗ ମାନଙ୍କ ସହ ଦେଖା ହୋଇଯାଆନ୍ତେ ଏବେ ଆପଣଙ୍କର କାମ ଏବଂ ମୋ କାମ ମଧ୍ୟ ହେଇଯାଆନ୍ତା।
ହଁ ଠିକ ଅଛି। ହଁ ଆପଣଙ୍କ ଘରେ ଏକ ଗଛରେ କଣ ଏକ ଚଢେଇଟେ ବସା ଦେଇଥିଲା ମୁଁ ଶୁଣିବାକୁ ପାଇଥିଲି। ଆପଣଙ୍କଠୁ
ହଁଁ ସେ ଚଢ଼େଇ ଯୋଉଁ ବସା ଦେଇଥିଲା ସେ ବସାରେ ଏବେ ସେ ଅଣ୍ଡା ଦେଇଅଛି। ଆଉ କିଛି ଦିନ ପରେ ସେଥିରେ ମଧ୍ୟ ଛୁଆ ମଧ୍ୟ ବାହାରିବେ ତା ଭିତରୁ
ହଉ ବେଶ ଭଲ କଥା ଆପଣ ସେମାନଙ୍କ ସହିତ ମଧ୍ୟ ଖେଳିପାରିବେ।
ହଁ ଖେଳି ତ ପାରିବି କିନ୍ତୁ ଗୋଟେ ଡର ସବୁବେଳେ ପାଇଁ ରହୁଛି ଯେମିତି କି ବିଲେଇ କୁକୁରଙ୍କର ହେଇଗଲା।
ହଁ ସେଠା ତ ସବୁବେଳେ ରହିବ ମୁଁ ବି ଦେଖିଛି ଆପଣଙ୍କ ଆଖପାଖ କିଛି ପଡୋଶୀ ବିଲେଇ ମଧ୍ୟ ପାଳିଛି। ଯେମିତି ତ ହେଇଥାଇପାରେ କଣ କରିବ।
ଦେଖାଯାଉୁ କଣ ହଉଛି କଣ ନାହିଁ ମୁଁ ତ ବାହାରି ଗଲାଣି ମୁଁ ତ ସାର୍ଟ ପ୍ୟାଣ୍ଟ ପିନ୍ଧି ବାହାରି ସାରିଲିଣି। ଆପଣ କିଛି କହୁଥାନ୍ତୁ କିଛି ଆପଣ ଟିକେ କହୁଥାନ୍ତୁ ଗୋଟେ ମୁହଁ ଧୋଇ ହେଉଚି।
ହଉ ଠିକ ଅଛି ମୁଁ ବା ଆପଣଙ୍କୁ ଆଉ କଣ କହିବି ବଜାର ଯିବା ବଜାରରୁ କିଛି ପୋଷାକ ପତ୍ର ମୁଁ ବି ମୋର ବଦଳାଇଥାନ୍ତି ଆପଣ ମଧ୍ୟ କିଛି ପୋଷାକ ପତ୍ର କିଣିଦେବେ? ଏ ଯେହେତୁ ଆପଣ ବି ମୋତେ ଆଗରୁ କହୁଥିଲେ ଯେ ଆପଣଙ୍କର ପୋଷାକ ପତ୍ରର ବହୁତ ଦରକାର ଅଛି। ଆଉ ଆପଣଙ୍କ ନୂଆ ପୋଷାକ ପତ୍ର ନାହିଁ ଯେହେତୁ ଆଗକୁ ପର୍ବପର୍ବାଣି ହଉଛି ତ ଆପଣ ମଧ୍ୟ କିଛି ପୋଷାକ ପତ୍ର କିଣିଦେବେ ଆଉ ମୁଁ ବି ମଧ୍ୟ ନିଜ ପାଇଁ କିଛି ପୋଷାକ ପତ୍ର କିଣିଦେବି କଣ କହୁଛନ୍ତି ଆପଣ ଏଇ ବିଷୟରେ ନା କିଛି କଣ କହୁନାହାନ୍ତି?
କଣ କହିଲେ ମୁଁ କିଛି କହୁ ନାହିଁ ମାନେ ମୁଁ ଏବେ ମୁହଁ ଧୂଆଁ ମୋର ସରିଲା ଏବେ ମୋ ମୁଣ୍ଡ ଟି କୁଣ୍ଡଉଛି ପିଲାମାନେ ମୁଁ ମୁଣ୍ଡ କୁଣ୍ଡାଉଛି।
ପିଲାମାନେ ପିଲା ମାନରୁ ମନେ ପଡିଲେ ଆପଣ ଏକ ଭାଇରାଲ ଭିଡିଓ ବି ମୁଁ ଏଇ ବିଷୟରେ ଦେଖିଛି ଆପଣ ବି ଆସନ୍ତାକାଲି ଦେଖିଦେଲେ ମୁଁ ବି ଦେଖିଛି ଆପଣଙ୍କ ବେଶ ଭଲ ଲାଗିଲା।
ଆଜ୍ଞା ଆଜ୍ଞା ମୁଁ ସେଇଥିପାଇଁ ତ ଆପଣଙ୍କୁ ଜଣେଇବା ପାଇଁ ଏଇଟା ଏଇ ଡାଇଲଗ୍ ଟା ଆଉଥରେ ମାରିଲି ଯେମିତି ଆପଣ ଭଲ ଶୁଣିପାରିବେ।
ହଁ ହଉ ଠିକ ଅଛି କିଛି କଥା ନାହିଁ ମୁଁ ବି ଆପଣଙ୍କୁ କଥା ଶୁଣି ବହୁତ ଆନନ୍ଦ ଅନୁଭବ କରୁଛି ଆଉ କଣ ଆପଣଙ୍କ ଭିଡ଼କ ମତେ ଟିକେ ଆନନ୍ଦ ଅନୁଭବ କରୁ କରୁଛି ଆପଣ ବହୁତ ଭଲ କାର୍ଯ୍ୟ କରୁଛନ୍ତି ଏମିତି କାମ କରିଚାଲନ୍ତୁ ଆଗକୁ ବହୁତ ଭଲ ହେବ ଆପଣଙ୍କର ନିଶ୍ଚିନ୍ତ।
ନିଶ୍ଚିନ୍ତ ନିଶ୍ଚିନ୍ତ ମୁଁ ତ ଏବେ ପିନ୍ଧା ପିନ୍ଧି କରି ବାହାରି ସାରିଲାଣି ମୁଁ ଏବେ ଆଗୁଆ ଯାଉଛି ତାପରେ ମ ଦୁ ଜଣଙ୍କ ମଧ୍ୟ ମୋ ପଛେ ପଛେ ଆସିବ ଏବେ
ହଁ ଠିକ୍ ଅଛି ଆପଣ କବାଟ ଖୋଲିକି ରଖିନ୍ତୁ ସେ ଆପେ ଆପେ ପଳେଇବେ ଆପଣଙ୍କୁ ପଚାରବେ ଆଉ କଣ ଅଛି ହେତେରେ।
ହଁ। କରିବା ପରେ ସେ ଦେଖିଦେବେ ତାପରେ ସିଏ ମଧ୍ୟ ବାହାରିକି ପଳେଇ ଆସିବେ ଆଉ।
ହ ହଉ ଠିକ ଅଛି ଆପଣ ତାଙ୍କ ଜିନିଷଟି ବି ମଧ୍ୟ ଧରିକି ନେଇ ଯାଆନ୍ତୁ କିଛି କଣ କହୁଥିଲେ ସେ ଆଣିଚନ୍ତି।
ହଁ ହଁ କିନ୍ତୁ ତାଙ୍କ ଜିନିଷ ସିଏ ନିଜେ ନେବା କଥା ନା।
ଆପଣ ନେଇଯାଆନ୍ତୁ ଟିକେ ଏଥିରେ କଣ ଅଛି।
ଆଚ୍ଛା ହଉ ତେବେ ନେଇ ଯାଉଛି ଆଉ।
ହଉ ଠିକ ଅଛି। ଆପଣ ତେବେ ବାହାରି ସାରିଲେଣି?
ହଁ ମୋର ତ ବାହାରିବା ହେଇସାରିଲାଣି। ଏବେ ଟିକେ ପାଣି ପିଉଥିଲି। ଏବେ ଯାଉଚି। ଗେଟଟିକୁ ଖୋଲିବି। ପିଲାମାନେ ମୁଁ ଗେଟ୍ ପାଖରେ ପହଞ୍ଚିଲି। ଉଁ
ଆପଣଙ୍କ
ଶୁଭମ୍
ଆଉ କୁହନ୍ତୁ ଆପଣଙ୍କ
ଟିକେ ଆପଣ କିଛି ଟିକେ ଆପଣ କିଛି କହୁଥାନ୍ତୁ ଆପଣ କିଛି କହୁଥାନ୍ତୁ ମୁଁ ଟିକେ ଏପଟେ ବ୍ୟସ୍ତ ଅଛି।
ହଁ ହଉ ମୁଁ ବା ଆପଣଙ୍କୁ କଣ କହିବି ମୁଁ ବି ଆପଣଙ୍କ ସହିତ ମାର୍କେଟ ଯିବାକୁ ବହୁତ ଚାହିଁ ତ ଅଛି। ଆପଣ ଯାଆନ୍ତୁ ମୁଁ ବି ଆପଣଙ୍କ ପହଞ୍ଚିବା ଭିତରେ ମୁଁ ପହଞ୍ଚୁଛି ଆପଣଙ୍କ ପାଖେରେ ଏଥିରେ କିଛି କଥା ନାହିଁ ତା ବି ଠିକ କଥା। ଆଉ ମୁଁ ବି ଆପଣଙ୍କ କଥା ଶୁଣି ଏକ ଗଛ ମଧ୍ୟ ଲଗାଇଥିଲି।
ଗଛ ଲଗାଇଥିଲେ ଓହୋ। କଣ ମୁଁ କ ଗଛ ଲଗାଇଥିଲେ ସେ ଭିତରେ କଣ ଅଛି ସେମାନେ ତ କିଛି ବୁଝିପାରୁନାହାନ୍ତି ଆଉ କଣ ବା କହିହେବ।
ଆପଣ ବୋଧେ ଗାଳି ଶୁଣୁଛନ୍ତି ବର୍ତ୍ତମାନ।
ହଁ ହଁ ନିଶ୍ଚୟ ନିଶ୍ଚୟ ସେଇ କଥାବାର୍ତ୍ତା ପାଇଁ କିଛି ଚାଲିଚି ଆଉ।
ମୁଁ ବର୍ତ୍ତମାନ କଣ କରିବି?
ବର୍ତ୍ତମାନ କଣ କି ସେମିତି କିଛି ନାହିଁ। ଆପଣ ସେମିତି ଜାରି ରଖନ୍ତୁ। ସେଥିରେ କିଛି ଅସୁବିଧା ହେବନାହିଁ।
ହଁ ଆପଣଙ୍କର ପିକାଶରେ ତ ଅଛନ୍ତି ମତେ ଲାଗୁଛି ଗାଡି କରିବେ।
ନା ନା ସେପରି କିଛି ସେପରି କିଛି ମାନେ ସମ୍ଭବତା ଥିଲେ ମଧ୍ୟ ମୁଁ ମଧ୍ୟ ସ ସମ୍ଭାଳିଦେବି ତେଣୁ ଆପଣ ସେଥିପ୍ରତି ମାନେ କିଛି ଡରିବା ଦକାର ନାହିଁ। ହଁ
ହଉ ବର୍ତ୍ତମାନ ଆପଣ ଗଲେଣି ନା ଅଛନ୍ତି?
ନା ନା ମୁଁ ତ ଅଛି ମୁଁ ଆଉ ଟିକେ ସମୟ ପରେ ମୁଁ ଭାବୁଛି ଆମ କଥାବାର୍ତ୍ତା ସମ୍ପୂର୍ଣ୍ଣ ହୋଇ ସାରିଲା ପରେ ଯାଇକି ଯିବି। ହଁ
ତା ବି ଠିକ୍ କଥା ଆପଣ ଘର ଭି ତୁରୁକୁ ଆପଣ ଯାଆନ୍ତୁ ଆପଣ ବନ୍ଧୁକୁ ନେଇ ଗଲେ ବି ଭଲ ହେବ।
ହଁ ନିଶ୍ଚିନ୍ତ ନିଶ୍ଚିନ୍ତ ଆପଣ ବାହାରକୁ ବାହାରିବେ ଆଉ ଟିକେ ସମୟ ପରେ ବାହାରନ୍ତୁ। ଆଉ ତିନି ମିନିଟ ପର୍ଯ୍ୟନ୍ତ ସମୟ ଲାଗିପାରେ ଆମୁକୁ।
ହଁ ମୁଁ ବି ବାହରୁଚି କିନ୍ତୁ ଆଶ୍ଚର୍ଯ୍ୟ କଥା ମୁଁ ମୋରି କଥା ମତେ ଆଉ ଥରେ ଶୁଣାଯାଉଚି।
ଓହୋ ଏପରି ଅସୁବିଧା ହେଉଚି କି? ତେବେ ମୁଁ ଟିକେ ଆଉ ଟିକେ ଦୂରକୁ ପଳେଇଲେ ଭଲ ହୁଅନ୍ତା। ହ
ହଁ ଆପଣଙ୍କରବି କିଛି ତୁଟି ଥାଇପାରେ ହୁଏତ ସେଥିପାଇଁ।
ନା ନା ଆଉ କଣ ଅସୁବିଧା ହବ ଆଉ କିଛି ଅସୁବିଧା ହେବନି। ମୁଁ ଦୂରକୁ ପଳେଇ ଆସିଛି। ମୁଁ ଏବେ ମୋ ବଗିଚାଟିକୁ ଆସିଛି। ସେଠାରେ ବହୁତ ସାରା ଗଛ ମୁଁ ଲଗାଇଥିଲି। ତେଣୁ ତାରି ଯତ୍ନ ରଖ ପାଇଁ ମୁଁ ଆସିଛି।
ହଁ ହଉ ଠିକ ଅଛି ଆଉ ଆପଣ ଆପଣଙ୍କ ବଗିଚାରେ ଯତ୍ନ ନିଅନ୍ତି। ଆପଣଙ୍କ ଅଛି ମଧ୍ୟ ସେପଟେ ଦେଖନ୍ତୁ ଜମିଆଁ ଗଛ କହୁଥିଲେ ଲଗେଇଛନ୍ତି ବୋଲି।
ମୁଁ ମଧ୍ୟ ଦେଖିଲି କି ଏବେ ଆମ ଗଛରେ ଯେଉଁ ବ ଚଢେଇଟି ବସା ଦେଇଥିଲା ସେ ବସ ସାରେ ଦୁଇରୁ ତିନୋଟି ଅଣ୍ଡା ଟିକେ ପଡିଅଛି।
ଓହୋ ସେ ଅଣ୍ଡା ଫୁଟେଇଲାଣି ନା ସେମିତି ଅଛି ଅଣ୍ଡା ଆକାରରେ?
ନା ନା ଅଣ୍ଡା ଆକାରର ହିଁ ଅଛି ବହୁତ ବହୁତ ବହୁତ ହିଁ ଛୋଟ ଆକାରର ଅଣ୍ଡା ସେ ସବୁ ମାନେ ଆମେ ଯୋଉ କୁକୁଡ଼ା ଅଣ୍ଡା ଖାଉ ତା ଠାରୁ ମଧ୍ୟ ବହୁତ ଗୁଣରେ ତାହା ଛୋଟ ଅଟେ।
ଓ ହଉ ଆପଣ ସେମାନଙ୍କ ଯତ୍ନ ନିଅନ୍ତୁ ସେମାନଙ୍କୁ ଭଲ ଭାବରେ ରଖନ୍ତୁ।
ନିଶ୍ଚୟ ନିଶ୍ଚୟ ଆପଣ ମୁଁ ତ ଭଲ ଭାବେ ତା ରଖିଛି, ତା ଚଢ଼େଇ ତା ମା ମଧ୍ୟ ଆସି ସେସବୁର ଯତ୍ନ ମଧ୍ୟ ନବ।
ହ ହଉ ଠିକ୍ ଅଛି ମତେ ଆପଣଙ୍କ ପିତାମାତା ଶବ୍ଦ ମତେ ଶୁଣାଯାଉଛି, ସେମାନେ ବୋଧୁଏ ଶୋଇକି ଓଠିଲଣି।
ହଁ ହଁ ଶୋଇକି ଉଠିଲେଣି ସେଥିପାଇଁ ତାଙ୍କର ଟିକେ ମସ୍ତିଷ୍କ କାମ କରୁନାହିଁ ଏବେ ଟିକେ।
ଆପଣଙ୍କ ଆଖପାଖରେ ମତେ ଅନ୍ୟ ଏକ ଶବ୍ଦ ଶୁଣା ଯାଉଛି ଓ ଛାଡନ୍ତୁ ଆପଣ ଆ ବାହାରନ୍ତୁ ଘର ଆଗକୁ ଆସନ୍ତୁ ମୁଁ ବର୍ତ୍ତମାନ ଯିବା ସମୟ ହେଇଗଲାଣି ମୁଁ ବି ବର୍ତ୍ତମାନ ଘ ଘର ଆଗକୁ ବାହାରିଲି।
ଆପଣ ଘର ଆଗକୁ ବାହାରିଲେଣି ଅବଶ୍ୟ ଆମର ବସ୍ ସମୟ ମଧ୍ୟ ହୋଇଗଲାଣି ମତେ କାହିଁ ଲାଗୁନି ଆମେ ଆଉ ପହଞ୍ଚିପାରିବା।
ହ ହଉ ଟିକେ ଡେରି ହବ କଣ କରିପାରିବା ଆଉ ସେଥିରେ କିନ୍ତୁ ଶବ୍ଦ ଏକ ଶୁଣା ଯାଉଛି ହଉ ସେ ଚାଡ କଣ ହେଇଥିବ ତ୍ରୁଟି।
ନା ନା ତ୍ରୁଟି ନୁହେଁ ତାହା ଆମ ଫ୍ୟାନ୍ ର ଶବ୍ଦ ଟି ଅଟେ।
ଓହୋ ହଁ ଠିକ୍ ଅଛି ଠିକ୍ ଅଛି ହଉ କିଛି କଥା ନାଇଁ ମୁଁ ବର୍ତ୍ତମାନ ଆପଣଙ୍କ ଘର ଘର ପାଖକୁ ଯାଉଛି ଆପଣ ଆସନ୍ତୁ ।
ଆଚ୍ଛା ହଉ ଠିକ୍ ଅଛି ଆପଣ ନିଶ୍ଚିନ୍ତ ରୂପରେ ବହୁତ ଦେଖିକରି ଆସନ୍ତୁ ଠିକ୍ ଅଛି ଆପଣ ଏବେ ଯାଆନ୍ତୁ କ ରଖନ୍ତୁ ଆମ ଘରକୁ ଆସନ୍ତୁ।
ଆପଣ ଆସିକି ମତେ ଟିକେ ନେଇଯାଆନ୍ତୁ।
ଆଚ୍ଛା ହଉ।